ହଁ।
କରୁଚୁ।
ଏଇଠି ବସିଥିଲୁ ବାହାରେ ବସିଥିଲୁ।
ଓହୋ ଖାଇସାରିଲୁଣୁ?
ଉ ହଁ ଖାଇ ସାରିଲୁଣି କେତେବେଳୁ।
ଓ ହୋ।
ଆ ତ
କଣ?
ଆ ଆଜି ଭଲ। ସକାଳୁ ଉଠୁ ଉଠୁକା ଯାହାହେଲେ ଘରେ କାମ କିଛି ହେଇନଥିଲା ତ ମୋ ବୋର ଟିକେ ପ୍ରୋବ୍ଲେମ୍ ଅଛି। ଦଶତ୍ ଘର ଟିକେ ଓଳାଳି କରିକି କଣ? ଉ କଣ କହିଲ? ନାଇଁ ନାଇଁ ମୋର ନୁହଁ ଘରେ ବୋ-ବୋ-ବୋଉ ଅଛି। ତାହରେ ଟିକେ ଗୋଡ ଅସୁବିଧା।
ଓ।
ହ ତା ସକାଳୁ ଉଠିକି ମାନେ ଘର ଓଳାଓଳି କରିକି ତାପରେ ମୋ ବୋଉ ହଉ ତାପରେ ଗାଈ ଅଛି ବି ଫୁଣି ଘରେ।
ତାର। ଗାଈ ଅଛି ଯୋଉ ତା ଇଏ କରିଥିଲା। ଗୋହା ମାନେ ଗୁହାଳ ସଫା କରିଥିଲା। ଏ କରିଥିଲା ବୋଉକୁଛୁ। ଲାଗୁଛି କିଛି କରିନଥିଲା। ମୁଁ କହିଥା ଘରଟା ଓଳେଇ ଖାଲି ବସିଥିଲି ଆଉ। ତ ଭଲ ହୋଇଛି ସକାଳ ଆଉ।
ହୁଁ।
କଣ? ଅ ସକାଳେ ଖାଇଥିଲି ଛତୁଆ ଖାଇଥିଲି। ହ। ନାଇଁ ଛତୁଆ କ୍ଷୀର ସହିତ ଛତୁଆ ଖାଇଥିଲି। ବିସ୍କୁଟ୍ ମିଶେଇକି ଛତୁଆ କ୍ଷୀର ଚିନି ମୁଁ ସେଇ ଛତୁଆ ଖାଇଥିଲି।
ଓ।
ଆ ତମ ସକାଳୁ କଣ ଖାଇଥିଲ?
ଖାଇଥିଲି ପାସ୍ତା ଖାଇଥିଲି। ଆଉ ହଉଛି ମ୍ୟାଗି ବି ବନେଇଥିଲି ଯେ ଖାଲି ମୁଁ ପାସ୍ତା ଟା ହିଁ ଖାଇଥିଲି। ଲାଗି ତା ଭାଇ ଖାଇ ଆଉ ହଉଛି ଜୁସ୍ ପିଇଥିଲି। ଏମିତି ହଉଛି ଖାଇ ପିଇକିନା ସବୁ ଅଛି ଆଉ ଆଜି ଲଞ୍ଚ କଣ କରିଥିଲୁ?
ଆଜି ସକାଳୁ ସେ ମାଛ ହେଇଥିଲା। ଭାତ ମାଛ। ଆଉ ସନ୍ତୁଳା ହେଇଥିଲା ତାପରେ ଶାଗ ହେଇଥିଲା। ଡାଲମା ପ ହଁ।
କେମିତି ମାଛ ବନଉଛୁ।
ଆ ଚୁଲି ଲଗା ହବ କଡେଇ ବସା ହବ। ତାପରେ ତେଲ ସେଥିରେ ଚିନି ପକାହବ ଟିକେ ଟିକେ ତାପରେ ଉ ଗୋଟା ମସଲା ର ହଉଛି ସବୁ ଗୁଜୁରାତି ଜିରା ତାପରେ ଗୋଲମରିଚ ଡାଲଚିନି ସେଗୁଡା ପକେଇବ। ତା ପଲା ପରେ ପିଆଜ ପକାହବ। ପିଆଜ ପକେଇ ସାରିଲା ପରେ ଅଦା ରସୁଣ ଯ ପେଷ୍ଟ୍ ରଖିଥିବ ତାକୁ ପକେଇବ। ତାପରେ ଟମାଟୋ ପକେଇବ ମସଲା ଏ ହେଇ ସାରିଲା ପରେ ଆଳୁ ପକେଇବ। ତାପରେ ମାଛ ବି ଭାଜିକି ରଖିଥିବ। ଏ ଭଜା ମାଛକୁ ପାଣି ଦେଇ ସାରିଲା ପରେ ଭଜା ମାଛର ପକେଇଦବା ଆ ମାଛ ତରକାରୀ।
ଉଁ କଞ୍ଚା ମାଛ କେତେବେଳେ କରିଛୁ?
କଞ୍ଚା ମାଛ ନା।
ମୁଁ ଗୋଟେ ଥର ଜାଣିଛୁ ଯାଇଥିଲି ହୁଁ।
ଦେଖିଥିଲି ଖାଲି ଏମିତି ଖାଲି କଞ୍ଚା ମାଛ ବେସର ଦେଇକି କରନ୍ତି।
କୋଉଠି କରି ଦେଖିଥିଲୁ?
ଏ ଏମିତି ଫୋନ୍ ରେ ଦେଖିଲା ଏଳେ।
ୟୁଟ୍ୟୁବ୍ ରେ।
ହଁ।
ଓହୋ ହୋ ମୁଁ ଗୋଟେ ଥର କରିଥିଲି ଜାଣିଛୁ।
କେମିତି?
ତାକୁ ବେସର ଦେଇକିନା କରିଥିଲେ।ମାନେ ଫାଷ୍ଟ ମୋ ଆମର ଏଠି ଏଠି ନା ଗୋଟେ ଇଲିଶ ମାଛ ମିଳେ ହେଲା। ଇଲିଶି ମାଛ ତ ମିଳେ ସବୁଆଡେ। ଆମର ଟିକେ ସେଠି ଶସ୍ତା ମିଳେ।
ଅହ୍
ମାର୍କେଟକୁ ଗଲି ଫାଷ୍ଟ ଇଲିଶ ମାଛ ନେଇକି ଆସିଲି। ତାକୁ କଣ କଲି ନା ଟିକେ ଗରମ ପାଣିରେ ଟିକେ ଫୁଟେଇ ଦେଲି ହେଲା। କାହିଁକିନା ଏମିତି ନର୍ମାଲ କାଳେ ଆଇଁସିନିଆ ଗନ୍ଧିବ ମାଛ ଟା ନା ତାକୁ ଗରମ ପାଣିରେ ଟିକେ ଫୁଟେଇଦେଲି ତାପରେ ହଉଛି ତାପରେ ଟିକେ ମସଲା ବନେଇଲି।ମସଲା କେମତି ବନେଇଲି ଅ ଅ ସୋରିଷ ଦେଲି ସୋରିଷ ବାଟଣ ଦେଇକି କରିଥିଲି ନର୍ମାଲ ହଉଛି ଅଦା ରଶୁଣ ପେଷ୍ଟ ଆଉ ତା ସାଙ୍ଗରେ ପିଆଜ ତାକୁ ପେଷ୍ଟ କରିକିନା ବାହାର କରିଦେଲି ଆଉ ନର୍ମାଲ ସୋରିଷ ବାଟଣ ଦେଇକିନା ତାକୁ ହୋଉଛି ବସେଇଲି।କଡେଇରେ ତେଲ ଦେଇକି କିନା ହଉଛି ଉ ଜିରା ସୋରିଷ ଯାହା ନର୍ମାଲ ଏମିତି ଫୁଟେଇବା କଥା ଛୁଙ୍କ ଦେବା ପାଇଁ ତାକୁ ପକେଇଦେଲି ପକେଇକି ମସଲା ବନେଇ ଦେଇକି ସେଥିରେ ଦେଇଦେଲି ଆଉ କଣ ଦେଇକିନା ତାକୁ ପନ୍ଦର କୋଡିଏ ମିନିଟ ଫୁଟିବା ପାଇଁ ଛାଡିଦେଲି। ଟେଷ୍ଟ ଯାହା କହ ବଢିଆ ଥିଲା ଜାଣିଛୁ ତୁ କେତେବେଳେ ଗୋଟେ ଟ୍ରାଏ କରିବୁ। କରିବା ପାଇଁ
ମୁଁ ଗୋଟେ ମାଛ ଦେଖିଥିଲି ମାନେ ତା ଖାଲି ସିଝା ହବ ସେଥିରେ ବେସର ମାଛ ଧୁଆହବ ବେସର ପଡ଼ିବ ଯାହା ମସଲା ମୁସଲି ପଡ଼ିବ ତାକୁ ଗୋଟେ ଯେଉଁ ଇ ଟିଲି ଯୋଉ କରୁନାହାନ୍ତି ଗୋଟେ ଛାଞ୍ଚ
ହୁଁ।
ଛାଞ୍ଚରେ ରଖିକି ତାକୁ ଖାଲି ସିଝା ହବ। ସିଝେଇ ସାରିଲା ପରେ ଯୋଉ ପତ୍ରପୋଡ଼ା ଜେମିତି କରନ୍ତିନି? ଏ ସେମିତି ଖାଲି ସିଝା ହେଇକି ବାହାର କରା ହବ। ଆଉ ଭଜା ହବନି କି କିଛି ନାଇଁ ମାଛ ନାଇଁ ନାଇଁ ସେମିତି ଏ ସେ ଛାଞ୍ଚରେ ଥୁଆ ହେଇକିି ଖାଲି।
ଭଲ ଲାଗିବ ସେମିତି?
ଉଁ ମୁ ଦେ ଦେଖିନି ମୁଁ ଦେଖିଥିଲି ଖାଲି ହେମିତି ମାନେ କଞ୍ଚା ମାଛଟାକୁ ସେମିତି କରନ୍ତି।
ଖାଇନି ଶୁଣିକି ତ ଟେଷ୍ଟି ଟେଷ୍ଟି ଲାଗୁଛି।
ଅ ସେଟା ସେଇ ଛାଞ୍ଚରେ ଥୋଇକି ତାକୁ ମସଲା ମସଲି ଦେଇକି ପୁରା ସେମିତି କରନ୍ତି।
ହୁଁ ହୁଁ ହୁଁ । ଦେଖିବା କେବେ ଗୋଟେ ଟ୍ରାଏ କରିବି। ଆଉ ତୁ ଆସୁନୁ ଭୁବନେଶ୍ୱର ଆସେ ବୁଲିବା ପାଇଁ ଯିବା। କେତେ ଭଲ ଭଲ ଜାଗା ଅଛି। ରାମ ମନ୍ଦିର ଅଛି ତାପରେ ଇସ୍କନ ଅଛି। ତାପରେ ନନ୍ଦନକାନନ ଅଛି ତାପରେ ପୁଣି ବହୁସ୍ ତ୍ ସାରା ପାର୍କ ଅଛି।ଆଇ ଜି ପାର୍କ ଅଛି ବଡ ବଡ ପାର୍କ ଅଛି।ବୁଦ୍ଧ ପାର୍କ ଅଛି ତା ତାପରେ ଶାନ୍ତି ସ୍ତୁପ ଧଉଳି ଅଛି ବହୁତ ତାପରେ ପୁଣି ଖଣ୍ଡଗିରି ଅଛି। ସବୁ ପୁରା ଐତିହାସିକ ପ୍ଲେସ ଗୁଡା ଅଛି। ତୁ କେବେ ଗୋଟେ ଭୁବନେଶ୍ଵର ଆସେ ତତେ ମୁଁ ନେବି ବୁଲେଇବା ପାଇଁ ହେଲା।
ହଁ ମୁଁ ଏବେ ଯାଇଥିଲି। ମ୍ ମୋ ମାଉସୀ ଘର ପାଖକୁ ଯାଇଥିଲି ତ। ତାଙ୍କର ଗୋଟେ ରେଷ୍ଟୁରାଣ୍ଟ ଅଛି ଖାଲି ସେତେ ବର୍ଷା ହୁଏଯେ ଆଉ ବାହାରକୁ ଯାଇ ହୁଏନି। ଖାଲି ଘରକୁ ରେଷ୍ଟୁରାଣ୍ଟ ସେ ନ୍ତି ଆଉ ଗୋଟେ ଦିନ ଖାଲି ଯାଇଥିଲୁ ମାର୍କେଟ ଖାଲି। ଦିଦି ମୁଁ ମାଉସୀ ଆଉ ମ୍ ଆଉ ଜଣେ ଯାଇଥିଲା ଆମ ଭଉଣୀ। ଆମେ ଚାରି ଜଣ ଯାକ ଯାଇଥିଲୁ ବଜାର ବୁଲିବାକୁ। ସେପଟେ ଯ ଏକନମ୍ୱର ମାର୍କେଟ ଅଛି ସେଠିକି।
ହଁ ହୁଁ ହୁଁ। କାଇଁ ମତେ କହିଲୁନି ମୁଁ ତ ଥିଲି ସେଇଠି ମତେ ଡାକିଥାନ୍ତୁ ନେଇଥାନ୍ତି ତତେ ବୁଲେଇବା ପାଇଁ।
ହଁ ସେ ଯାଇଥିଲୁ ମାଉସି ହେରିକା ତ ସେଥିପାଇଁ କହିଲି।
ହୁଁ ହୁଁ ହୁଁ ଘରଲୋକ ସାଙ୍ଗରେ ଯାଇଥି
ନାଇଁ ନାଇଁ ଆମେ ଖାଲି ମୁଁ ମୋ ଭାଇ ତାପରେ ମୋ ମାଉସୀର ଝିଅ ତା ତାଙ୍କ ପୁଅ। ସେତିକି ଆମେ ଯାଇଥିଲୁ ହଁ ହଁ ସେ ମାଉସୀର ବି ବାହାଘର ହେଇଥିଲା ତ, ସେ ଯୋଉ ବା ମାନେ ବାହାଘର ହେଲା ପଳେଇଥିଲା ତା ଶାଶୁଘରକୁ ଏଇଠି ରହିଥିଲେ। ହେଥିପାଇଁ ଆମେ ପଳେଇ ଆସିଲୁ ଗାଁକୁ। ସେ ଆଉ ଥରେ ଫୋନ କରିକି କହିଲା ଆ ଆସ ବୁଲାବୁଲି କରିକି ଯିବା ଏପଟେ ବଜାର ମାର୍କେଟ ହେକା ସବୁ ବୁଲିକି କଣ କିଣାକିିଣି ରଜ ବି ଚାଲିଚି ଛୁଟି।ଆଉ ଛୁଟି ପରେ ଆଉ ଆସିହବନି ଛୁଟି ଚାଲିଛି ଆସଭାରି। ରେ କଣ କିଣାକିଣି କରିକି ନେଇକି ଯିବୁ ଆଉ ବୁଲିକି ଆଉ।ସେଥିଲାଗି ଯାଇଥିଲୁ ଆଉ।
ଭଲ କିଣାକିିଣି କରିକି ବୁଲିିବାଲିକି ଆସିଥିବ ଆଉ ନାଇଁ କି?
ଆଁ ସେମିତି କିଛି ବୁଲିନୁ ବର୍ଷା ଯୋଉ ହେତେବେଳେ ଖାଲି ଘରକୁ ରେଷ୍ଟୁରାଣ୍ଟକୁ ଗୋଟେ ଦିନ ଖାଲି ଯାଇଥିଲୁ ମାର୍କେଟ ବୁଲି ସେତିକି।
ରେଷ୍ଟୁରାଣ୍ଟକୁ ତମେମାନେ ଯାଉଥିଲ ସବୁଦିନେ?
ହଁ ଆମେ ନୁହଁ ଭାଇ ହେକା ଯାଉଥିଲେ ସେମାନେ ସକାଳୁ ଯିବେ ଯେ ଆସିବେ ସନ୍ଧ୍ୟା ରାତି ବେଳକୁ ରାତି ବାରଟା ଗୋଟେ ହେଇଯିବ ଆସିଲା ବେଳକୁ। ପୁଣି ଆସିକି କେହି ଖାଇନଥିବୁ ନା ସେ ମାଉସୀ ହେକା ଧରିକି ଆସିଥିବେ ସେଠୁ। ସେଠୁ ଆଣିଲା ପରେ ଘରେ ରୋଷେଇ ହବ ତାପରେ ଯାଇକି ଖାଇବୁ। ଖାଇଲା ବେଳକୁ ଯାହାହେଲେ ବି ସାଢେ ଗୋଟେ ଦିଟା ଏମିତି ହେଇ ଆ ଶୋଇଲା ବେଳଳୁ ସେ ସକାଳ ତିନଟା ହେଲାଣି।
ଉଠ କେତେବେଳେ?
ଉଠିଲା ବେଳକୁ ବାରଟା ଗୋଟେ।
ଯା ହଉ ଶୋଇବ ଲେଟରେ ଉଠିବ ଲେଟରେ।
ଆସିଲା ବେଳକୁ ରେଷ୍ଟୁରାଣ୍ଟରେ ଆସିଲା ବେଳକୁ ଲେଟ୍ ହୁଏ।
ହୁଁ, ବୋର ହେଇ ଯାଓନି।
ବୋର ହେଲେ ବାହାଘର ଯୋଉ ହେଇଥିଲା ହେଥିଲାଗି ଶାଶୁ ଘର କୁ କିଛି ନ ନେଇକି ସେଇଠି ରଖିଦେ ଥିଲା ସବୁ ଟିଭି, ଟିଭି ଲଗେଇକି ଦେଖୁଥିଲୁ ଆଉ। କେହି ତ ନଥିଲେ ଘରେ ଆମେ ଖାଲି ମୋ ମାଉସୀ ଝିଅକୁ ମୁଁ ଏକୁଟିଆ ଖାଲି ଥିଲୁ।ଦି ଜଣ ଯାକ।
ଆଉ ଆମ ଭାଇ ଦିଟା
ସେମାନେ ରେଷ୍ଟୁରାଣ୍ଟ କୁ ପଳାନ୍ତି ସକାଳୁ ଉଠୁଉଠୁକା ଯେତେବେଳେ ଉଠିବେ ବାରଟା ହଉ କି ଏଗାରଟା ହଉ ସେମାନେ ପଳେଇବେ ସେଠିକି। ।
ଓହୋ ହୋ। ସେଠି ସବୁ ରୋଷେଇଆ ଥିବେ।
ହଁ, ହଁ ସେ ଥିଲେ ତିନିଟା ଭାଇ ଥିଲେ ତ ଗୋଟେ ଭାଇ ସେ ଏବେ ତାଙ୍କର କଣ ଚାକିରି ହେଲେ ତ ସେ ପଳେଇଲେ।
ହୁଁ।
ଅଛନ୍ତି ସେମିତି ବୁଝାବୁଝି କରୁଛନ୍ତି ଆଉ।ଭଲ ଚାଲିଛି ଆଉ।
ଲୋକ ହଉଛନ୍ତି ରେଷ୍ଟୁରାଣ୍ଟ ରେ?
ସେ ଏବେ ଯୋଉ ଚାଲିନି କି ଛୁଟି ଏ ରଜ ଛୁଟି ହେଥିଲାଗି ଆଉ କେହି ହେମିତି ଆସୁନାହାନ୍ତି। ସେ ଫ୍ରଣ୍ଟ ରେ କଲେଜ ଗୋଟେ ଅଛି ନିସ୍ କଲେଜ ଗୋଟେ ଅଛି। ସେଠୁ ପି ପିଲା ଆସନ୍ତି ଛୁଟି ହେଲେ ।ଏବେ ଛୁଟି ହେତୁ ପିଲା କେହି ଆସୁନାହାନ୍ତି ।ହେମିତି ଟିକେ ଇଏ ଚାଲିଛି ଆଉ।
ଏବେ ଟିକେ ଡାଉନ ଚାଲଥିବ ନାଇଁକିି।
ଛୁଟି ଖୋଲିଲାଠୁ ଯାଇକି ଲୋକ।
ହୁଁ ହୁଁ ହୁଁ, ଆଉ ସେ ରାତିରେ ହୋଟେଲ ରୁ ଖାଇବା ନେଇକି ଯାଆନ୍ତି ନା କଣ?
ନାଇଁ ନାଇଁ, ଏ ଯାହାହଲେ ବି ମାଛ ହଉ କି ଚିକେନ ହଉ ନେଇକି ଯିବେ। ଘରେ ଯାଇକି ବନେଇକି ଖାଇବୁ।
ହୋଟେଲ ଖାଇବା କିଛି ନିଅନ୍ତିନି?
ସେମିତି ଦିହିପହରେ ଯଦି ଆମେ କେହି ନଥିବେ, ଆମେ ଦି ଜଣ ଥିବୁ ନା ପୂଜାକୁ ମୁଁ ଆସିବେ ଖାଇବା ଧରିକି। ନା ଆମେ ଖାଇବ ଏଠି, ତାପରେ ଶୋଇଲା ବେଳକୁ ତ ସେମାନେ ଆସିଲା ବେଳକୁ ଲେଟ ହବ ସେଇଥିପାଇଁ ବାହାରୁ ଧରିକି ଆସୁ। ଆସିବେ ଘରେ ବନେଇବାକୁ ଗହଳି ନା ଘରେ ଯାହା ସେଇ ଯୋଉଁ ରେଷ୍ଟୁରାଣ୍ଟ ବିଦା ଭାଇ ଅଛନ୍ତି। ସେମାନେ ପୁଣି ଖାଇବା ଆସିଲେ ଏଥିଲାଗି ଘରକୁ ଧରିକି ଆସନ୍ତି ହାରି। ଖାଇବାକୁ।
ଓହୋ ରେଷ୍ଟୁରାଣ୍ଟ ଖାଇବା ନେଇକି ଆସନ୍ତି ନାଇଁ? ନର୍ମାଲ ଏମିତି ଘରାଣି ଖାଇବା ବନାନ୍ତି ।ଉଁ ହୁଁ ହ ଭଲ ନିଜର ହଉଛି। ବିଜନେସ କରିବାଟା ଭଲ ନିଜ ବିଜନେସ ଗୋଟେ ଚଲେଇଛନ୍ତି ସେ ଆଉ। ଭଲ ତୁ ଭୁବନେଶ୍ୱରରେ ଯେହତ ତମ ରିଲେଟିଭ ଅଛନ୍ତି ଯାଇକି ରହିବୁ ବୁଲିବା ଲାଗି ଆସିବୁ ଆଉ।
ହୁଁ।
ଭୁବନେଶ୍ଵରରେ କୋଉଁଠି ରହୁଛ ତମେ?
ମୁଁ ରହୁଛି ସେଇ ହଉଛି ସାଇ ମନ୍ଦିର ଆଡେ ରହୁଛି ଆଉ।
ଓହୋ ସାଇ ମନ୍ଦିର।
ସାଇ ମନ୍ଦିର ବହୁତ ସାରା ଅଛି ଏଜାକ୍ଟ ଲୋକେସନ ତାହେଲେ ମୋର ମନେ ନାହିଁ ସେ ପାଖାପାଖି ରହୁଛି। ର ଗୋଟେ ବଡ ସାଇ ମନ୍ଦି ଅଛି ସେ ପାଖାପାଖି ରହୁଛି
ହଁ, ଆମେ ଯ ରେଷ୍ଟୁରାଣ୍ଟ ମାଉଶି ଘରକୁ ଯାଇଥିଲୁ। ସେଇଠ ତାଙ୍କର ରେଷ୍ଟୁରାଣ୍ଟ ସାଇଡ ଗୋଟେ ସାଇ ମନ୍ଦିର ଥିଲା।
ହୁଁ ହୁଁ ଯାଇଛୁ ବୁଲିବା ପାଇଁ ଯେତେବେଳେ ସାଇ ମନ୍ଦିର?
ନାଇଁ। ଯାଇନି ସନ୍ଧ୍ୟା ବେଳେ ଖାଲି ସେତେବେଳେ ପୂଜା ଯେତେବେଳେ ହୁଏ ସେତେବେଳେ ଶୁଣିଥିଲି ଭଜନ ଲଗାନ୍ତି। ସେତିକି ଖାଲେ ଆଉ ଭିତରୁକୁ ଭିତ ହଁ
ହୁଁ ଯିବୁ କେତେଲେ ବଢିଆ ଲାଗିବ।
ସେ କହୁଥିଲେ ଯିବାକୁ ଯେ ତୁ ପଳେଇ ଆସିଲୁ ଆଉ ଯାଇହେଲାନି।
ହୁଁ ହୁଁ ହୁଁ। ଯିବ କେତେରେ ବୁଲାବୁଲି ଓହୋ ଶୁଣେ ମୁଁ ଯାଉଛି ଲେଟ୍ ହେଲାଣି ଯାଉଛି ଶୁଏ କାଲି ସକାଳୁ ପୁଣି ଉଠିବି ହେଲା ରଖୁଛି ହୁଁ ହୁଁ।